ହାଲୋ ହଁ ଆପଣ କଣ କରୁଚନ୍ତିକି?
ଏଇଠି ବ୍ଲୁକୁନିରେ ଥିଲି ବର୍ଷା ପକଉଚିତ ତାକୁ ଏଞଜୟ କରୁଥିଲି।
ଆଚ୍ଛା ବର୍ଷା ହେଉଚି ସିଆଡେ।
ହୁଁ ହୁଁ ହଉଚି ହଉଚି।
ଓହୋ ନାଇଁ ଆମରତ ଏବେ ଛାଡ଼ିଗଲାଣି ଏବେ ହେଉଥିଲା ମେଘ। ଆମର ଦିନମାନ ଆଜି ମେଘ ନାହିଁ ସନ୍ଧ୍ୟାବେଳେ ଟିକିଏ ହେଲା ପାଞ୍ଚଟାରୁ ଛଅଟା ଘଣ୍ଟାଏ ମେଘ ହେଲା। ଆଉ ଏବେ ଛାଡ଼ି ଯାଇଚି ଟୋଟାଲ ମେଘ ଛାଡ଼ି ଯାଇଚି ଏବେ।
ନାଇଁ ଆମ ଆଡେ ପକଉଚି ଝିପ୍ ଝିପ୍ ନାଇଁ ଖିଆ ପିଆ ସରିନି। ପାମ୍ପଡ଼ ନଳି ଏସବୁ ଛଣା ହେଇଥିଲାତ ପାଗ ଦେଖିକି ସେରା ଖାଇଥିଲୁ ଆଉ।
ଆଚ୍ଛା ସନ୍ଧ୍ୟା ବେଳେ ପକୁଡ଼ି ପାମ୍ପଡ଼ ଫାମ୍ପଡ଼ ଭଲ ମନ୍ଦ ଆପଣଟେ ଖାଇଚନ୍ତି ଆଉ ଏଜ ପୁରା କରୁଚନ୍ତି ବର୍ଷାକୁ ଆଉ ବର୍ଷା ପାଗ ହଁ ବର୍ଷା ପାଗକୁ ଆପଣହିଁ ଏଞଜୟ କରୁଚନ୍ତି।
ଆଉ କେବଳ ବର୍ଷା ପାଗକୁ ନୁହେଁ ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତକୁ ଉପଭୋଗ କରିବା କଥା କିଏ ଜାଣିଚି ଆଜି ଯିଏ ବଞ୍ଚିଚୁ କାଲି ମରିଯିବୁ।
ଆଚ୍ଛା ଏମତି ତାହାଲେ।
ହଁ ନିହାତି। ଯେତେବେଳେ ଯାହା ଆସୁଚି ତାକୁ ଉପଭୋଗ କର ହସିଲେ ହସ କାନ୍ଦିଲେ
ହଁ।
ଯାହା ଆସୁଚି।
ମାଲକୁନିରେ ବସି ଆପଣ ବର୍ଷା ପା ବର୍ଷା ଆଡ଼େ ପକଉଚି ବାଲୁକୁନିରେ ପକୁଡ଼ି ନ ନଳି ଭଲମନ୍ଦ ଖାଉଚନ୍ତି ପୁରା ଏଞଜୟ ପୁରା ଅଲଗା ପ୍ରକା
ହଁ ହଁ କାଲି ଆମେ ଯାଇଥିଲୁ ଜଣଙ୍କ ଗାଁକୁ ବରଯାତ୍ରୀରେ ଆପଣଙ୍କୁ
ହଁ ଆଚ୍ଛା ବରଯାତ୍ରୀ ଆପଣ ଯୋଉ ଯାଇଥିଲେ ସେଠିକାର ଗାଁ ଲୋକଙ୍କର ଉଁ ବ୍ୟବହାର ଏବଂ ସେଠିକାର ପରିସ୍ଥିତି ମାନେ ପରିବେଶ ସବୁ କୋଉ ଭଳିଆ ଥିଲା ସବୁ ଆପଣ ଯାଇଥିଲେ?
ହଁ ପରିବେଶ ପରିସ୍ଥିତି ବର୍ଷା ପାଗରେ ଯେମିତି ଥିବାଥ ଜାଣିଥିବେ ଯେମ ଥିଲା। କାଦୁଅ ଫାଦୁଅ ହେଇକି ପୁରା ଅବସ୍ଥାରେ ନଥିଲା ଫିରିବି ଯେହେତୁ ଆମେ ସବୁ ହିଲ୍ ଫିଲ୍ ପିନ୍ଧିକି ଯାଇଥିଲ ଆଉ ଅବସ୍ାରେ ରହନି ତାଙ୍କ ଗାଁରେ ଆମେ ନାଚି କୁଦିକି ଯାଇଚୁ।
ଆଚ୍ଛା ଆପଣଙ୍କ ହିଲ୍ ଛିଡ଼ିନି ଆପ ଆପଣଙ୍କ ହିଲ ଛିଡିନି ତ?
ନା ନା ଆମର ବାଟାରୁ ଆଇଛି କେ ଭଲ କଥା।
ଆଚ୍ଛା ଆପଣଙ୍କ ବାଟାରୁ ଆଇଚି ତାହେଲେ ଛିଡିନି ବାଟା ହେଇ
ନା ନା ନା।
ଓହୋ ପଇସା ନେଇଛି ଆଉ ଛିଡିବନି ଆଉ
ଆଉ ଛିଡିବ ହଁ।
ହଁ।
ଆଉ ସେଠିକାର ପରିବେଶ ଲୋକଙ୍କର ବ୍ୟବହାର କେମିତି କଣ ଥିଲା ଆପଣ ଯେଉଁ ଭୋଜିଟି ସେଇଠି ଖାଇଲେ।
ଓ ଲୋକ ଆମେ ଖାଲି ବରଯାତ୍ରିରେ ପିଟା ପିଟି ହେଇଯାଇଛୁ।
ପିଟା ପିଟିମାନେ କଣ ଆପଣ କଣ ଝଗଡ଼ା କଲେ ଆପଣ କାଲି ବରଯାତ୍ରି
ହୁଁ ହୁଁ ହୁଁ ଝଗଡା ହେଇଛି। ସେ ଜଣେ
ଆପଣ ତ ଆପଣ ତ ଧୁମପାନ କରୁନଥିବେ ଆପଣ କଣ ପାଇଁ ଝଗଡା
କାହିଁକି ମୁଁ କାହିଁକି ଧୁମପାନ କରିପାରିବିନି ଧୂମ୍ରପାନ ମୁଁ କାହିଁକି କରିପାରିବିନି
ଆଚ୍ଛା ଆପଣ ବି କରୁଛନ୍ତି ଧୁମପାନ? ନା ମଁ ମୋର କାହିଁ ବିଶ୍ୱାସ ହଉନି।
ବିଶ୍ଵାସ ମଣିଷ କାହାକୁ ବିଶ୍ଵାସ କରେନି।
ଆଚ୍ଛା ଆଚ୍ଛା ଝିଅ ମାନେ ବି ଏଥର ଧୁମପାନ କଲେଣି
ଝିଅ ମାନେ ଆପଣ ନୂଆ ଶୁଣୁଛନ୍ତି ବୋଧେ ମତେ ଆଶ୍ଚର୍ଯ୍ୟ ଲାଗୁଚି ଆପଣ ଟାଉନ ଜାଗାରେ ରହିକି କିଭଳିଆ ଭାବେ ଏସବୁ ଶୁଣିନାହାନ୍ତି।
ନା ନା ମୁଁ କମନ କଥା ହେଇଗଲାଣି ଧୂମପାନ
ଆଉ ଆଉ ଦୁଇ ହଜାର ଛବିଶରେ ଗାର୍ଲସ ମାନେ ଧୁମ୍ରପାନ ମଦ୍ୟପାନ ଆଉ ଡ୍ରଗ୍ସ ସେବନ ଏସବୁ କରିବା ଗୋଟେ କମନ କଥା ହେଇଗଲାଣି।
ନାଇଁ ନାଇଁ ଆଜ୍ଞା ମୁଁ ସେଗୁଡ଼ାଠୁ ଦୂରେଇକି ରହୁଛି। ଆଉ ଯେହେତୁ ମୁଁ ସେଗୁଡ଼ା କରୁନି ଆଉ ମୋ ଦେଖିବାରେ ଝିଅ ମାନେ ବି ସେଗୁଡା ସବୁ କରନ୍ତିନି ଆପଣ ଯୋଉ କହୁଛନ୍ତି ଏଟା କଣ ସତ କଥା?
ସତ ସତ ପୁରା ସତ।
ପୁରା ସତ
ହୁଁ ହୁଁ।
ଆଚ୍ଛା ଏ ଝଗଡ଼ାଟି ହେଲା କୋଉଥିପାଇଁ ଝଗଡ଼ାଟି ହେଲା ଆପଣ ଟିକ ମୋତେ କହିବେ କି ପୁରା ବଣ୍ଣନା କରିକି
ଆମେ ଯୋଉ ଯାଇଥିଲୁ ବରରାତ୍ରିରେ ଆମ ବରଯାତ୍ରି ଆମ ବର ସାଇଡରୁ କି ଜଣ ବୁଲେଟ ନେଇକି ଯାଇଥିଲେ ସିଏ ତାଙ୍କ ଗାଁ ରେ ଠିଆ ହେଇକି ଉଁ କାହିଁକି କାଦୁଅ ହେଇଛି ବୋଲି କିଛି ଗୋଟେ କହିଥିବ କ୍ଲିୟର ଭାବେ ଜାଣିନି ଇନ୍ସିଡେଣ୍ଟଟା କଣ ହେଇଛି କିନ୍ତୁ ଯେତିକି ବି ଜାଣିଛି ସିଏ ବୋଧେ କଣ ପାଇଁ କାଦୁଅ ହେଇଛି କହିକି ଯୋଉ ମାତୃଭାଷା ଲଗେଇକି ସୁଧାସୋଧି କରିଛନ୍ତି। ଆଉ ସେ ତ ଝିଅ ହଁ ହଁ ଆଉ ସେ ତ ହଉଛନ୍ତି ଝିଅ ପକ୍ଷ ଲୋକ ଆଉ ପୁରା ଟୋକ ଟୋକାଟୋକା ଲୋକଗୁରା ସମସ୍ତେ ଥିଲେ ତେଣୁ ସେ ଦେଲେ ଭଲ କି ଆଉ
ଆଚ୍ଛା ଆପଣ ଯାଇଥିଲେ କୋଉ ପକ୍ଷରୁ
ହଁ।
ଆଛା ଆଛା ଝିଅ ମାନେ ଅଧିକା ଦେଲେ କିଏ ଝିଅବାଲା ଦେଲେ ନା ପୁଅବାଲା ଦେଲେ?
ନା ନାଦାନାଦି ହେଇନି ବାଡାବାଢି ହେଇନି କଥାରେ କଥାରେ ଚାଲିଥିଲା ଆଉ
ଆଚ୍ଛା ମେନ୍‌ ମାତୃଭାଷା ସବୁ କଥା କଥାରେ ଚାଲିଥିଲା ଆଉ। ଆପଣ କହିଛନ୍ତି ନା ନାଇଁ ମାତୃଭାଷା ସେଠି ଆପଣ ଦୀପଦ ତ କହିଥିବେ ଯାହା ବି ହେଲେ।
ନାଇଁ ମୁଁ ଆମେ ଓଡିଆ ପିଲା ଆମେ ଓଡିଆରେ କହିବୁ ନାଉ।
ହଁ ଯେ ମୋ କହିବା କଥା ଆପଣ ଓଡିଆରେ କୁହନ୍ତୁ କି ହିନ୍ଦୀରେ କୁହନ୍ତୁ ଆପଣ ଯାହା ଭି ହେଲେ କହିଛନ୍ତି ନା ନାଇଁ ଦୀପଣ ଦି
ନାଇଁ ମତେ କାହିଁ ଲାଗିଲା ସେଠି ଆପେ ବଞ୍ଚିଲେ ବାପର ନା ତେଣୁକରି ମୁଁ ସେଠୁ ପଳେଇ ଆସିଥିଲି।
ଆଚ୍ଛା ଆପଣ ତାହେଲେ ଆପଣ ଆଡ଼େ ଆଡ଼େ ଆପଣ କହୁଛନ୍ତି ମଦ୍ୟପାନ କରିଥିଲେ। ଆଡ଼େ ଆପଣ କହୁଛନ୍ତି ସେନ୍ସରେ ଥିଲେ ଆପଣ ମୁଁ ବୁଝିପାରୁନି କିଛି ଆପଣଙ୍କ କଥାଟା ଆପଣ ଟିକେ ଭଲ ଭାବରେ ବୁଝାନ୍ତୁ।
ଉଁ ମାନେ ଯେତିକି କହିବା କଥା କହିଦେଇକି ମୁଁ ପଳେଇ ଆସିଥିଲି।
ଆଚ୍ଛା ଆପଣ କହିଛନ୍ତି ତାହେଲେ?
କହିଛନ୍ତି ମାନେ କଣ ତାଙ୍କୁ ତ ଆଉ କହିହବନି। ଆଉ ନିଜ ନିଜ ଭିତରେ ଆମେ କଥା ହେଇଯାଇଥିଲୁ ଆଉ।
ନା ଆପଣ ବି ଆଉ କଣ କହିବେ ଆପଣର ଆଉ ଆପଣ କଣ ବୟସ ହେଲାଣି ଆପଣଙ୍କର କହିବାର।
ମାନେ ମାନେ ମୁଁ କଣ ଗୋଟେ ମଣିଷ ନୁହଁ।
ଆରେ ନା ନା ମୋ କହିବା ଆପଣଙ୍କ କଣ ବଡ଼ ହେଲାଣି ଆପଣ କହିବେ।
ହୁଁ ବଡ ହେଲିଣି ନା ମୋର କି କଥା ବଡ ବଡ ନଇଥିଲେ ଏଇ ସବୁରେ କଣ ଇନ୍‌ଭଲ୍‌ଭ ହେଇଥାନ୍ତି କି।
ଆଚ୍ଛା ହଉ ହଉ ତାହେଲେ ଆପଣ ବଡ଼ ହେଲେଣି।
ହୁଁ ହୁଁ ବଡ କଣ ବୟସରେ ବୟସରେ କଣ ବଡ ହେଇଗଲା ଖାଲି ବଡ ହେଇଗଲା ବୁଦ୍ଧିରେ ବଡ ହବା ଦରକାର।
ଠିକ୍ କଥା ଠିକ୍ କଥା ଆପଣ ଠିକ୍ କଥା କହିଛନ୍ତି। ଆପଣ ଆପଣଙ୍କ ବୟସ ଅନୁସାରେ ବୁଦ୍ଧିରେ ଟିକେ ଅଧିକ ବଡ଼ ହେଇଗଲେଣି।
ହଁ ନିହାତି ହୁଁ ହୁଁ।
ହଁ।
ହଁ
ଆଉ ମୁଁ ଟିକେ ମୁଁ ଟିକେ କୁହନ୍ତୁ କୁହନ୍ତୁ ଆପଣ କୁହନ୍ତୁ।
ଆପଣ କହୁନ୍ତୁ ଆ ଆ ମୁଁ ଟିକେ ଆପଣ ଆପଣଙ୍କ କଥା କହୁଛନ୍ତି ମାନେ ମୁଁ ଆପଣଙ୍କ କଥା କହୁଥିଲି କିନ୍ତୁ ଆପଣ ଆପଣଙ୍କ କଥା କହୁଛନ୍ତି ତେଣୁ ଆପଣ
ନା ନା ନା ନା ନା ମୋ କଥାଟା ଆପଣ କଣ ଜାଣିଛନ୍ତି କହୁନାହାନ୍ତି ଆପଣ।
ମୁଁ ଭୁଲି ଗଲି କଣ ଗୋଟେ କହୁଥିଲି। ଆପଣଙ୍କର କଣ ଯାଜପୁର?
ହଁ ଆମ ଘର ଯାଜପୁରର ଚଣ୍ଡିଖୋଲ
ଅ ସେଇଆ ମୁଁ ସେଇଆ ଶୁଣିଥିଲି ଯାଜପୁର ଡହରା ତ।
ନାଇଁ ଆଜ୍ଞା ଡହରା ନୁହଁ ମୁଁ କଥାବାର୍ତ୍ତାରୁ ଲାଗୁଛି ଆପଣଙ୍କୁ ମୁଁ ଡହରା?
ମୁଁ ଆପଣଙ୍କ ପୂର୍ବରୁ ଜଣଙ୍କ ସହ କଥା ହଉଥିଲି ତାଙ୍କର ମୋର ବି ବହୁତ କ୍ଲୋଜ ହେଇଯାଇଚି ସେ ସାର୍ ଜଣଙ୍କ ସାଙ୍ଗରେ ସେ ତାଙ୍କର ବି ସେଇ ଯାଜପୁର ସାଇଡ୍‌ରେ। ତାଙ୍କୁ ବି ସେଇ ଯାଜପୁରା ଆଉ କହିକି ଏବେ ଏଇ ରିସେଣ୍ଟ ସେଇ ଷ୍ଟାଟସ ଦେଇଥିଲେ ଗୋଟେ ତା ମୁଁ ରିପ୍ଲାଏ କରୁଛି ଯେ ଯାଜପୁରିଆ ସବୁ ଟାଉଟର ବୋଲି।
ଆଚ୍ଛା ଏଇ ମାନେ କୋଉଠିଆ ପିଲା ସେ?
ଯାଜପୁର ବୋଧେ ପ୍ରପର ଜାଣିନି କିନ୍ତ ଯାଜପୁର।
ଆଚ୍ଛା ଆମର ଏଜ୍‌ ର ନା କଣ?
ହଁ ନାଇଁ ଆମର ଟିକେ ବୟସ୍କ ବଡ ହେବେ କିନ୍ତୁ ସାଙ୍ଗ ପରି। ମୋଠୁ ତ କେତେ ବଡ ହେବ ସିଏ ଦଶ ବର୍ଷ ପାଖାପାଖି ବଡ ସେ
ଆଚ୍ଛା ମାନେ ତ ତାଙ୍କୁ ତୁମକୁ କୋଡ଼ିଏ ତାଙ୍କୁ ତିରିଶ।
ହଁ ମତେ କୋଡିଏ ମତେ ଉଣେଇସି।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା। ନା ସିଏ ଆପଣ କହିଲେ ନା ସାଙ୍ଗ ସାଙ୍ଗ ହେଲେ ତାଙ୍କୁ ତ ତିରିଶ ଆପଣଙ୍କୁ ଉଣେଇସି କେମିତି ସାଙ୍ଗ ହେଲେ ଆ
ସାଙ୍ଗ ମାନେ ହଁ ସାଙ୍ଗ ବ ବହୁତ ନାଇଁ ନାଇଁ ଉଁ ସାଙ୍ଗ ସେ ପଚାଶ ବର୍ଷ ହେଲେ ବି ଗୋଟେ ସାଙ୍ଗ ହେଇପାରେ ଆପଣ ଦେଖି ନାହାନ୍ତିି କି ଡେଞ୍ଜରସ୍ ଥିଲା ଟିକେ ଏହେ ଲସ୍। ଦେଖନ୍ତୁ ଦେଖନ୍ତୁ ଫିଲ୍ଳିମ୍ ରୁ ଫିଲିଙ୍ଗ୍ସ ଆଉ ଫିଲ୍ମମ ଦେଖନ୍ତୁ ଟୁ ଥ୍ରି ଫୋର୍ ଫାଇଭ ସିକ୍ସ ଆଜି ସିକ୍ସି ଦଉଥିଲା ଗୋଲଡ ମନ୍ସ ରେ।
ହଁ ମୁଁ ସବୁ ଆଜ୍ଞା ଦେଖିଛି। ସାଓ ସା ସାଉଥ୍ ଫିଲ୍ମମ ସାଉଥ୍ ଫିଲ୍ମମ ଗୋଟେ ବି ମିସ୍ କରିନ ସ
ହଁ ହଁ ମୋର ବି ଭାରି ଫେବରାଇଟ୍ ସାଉଥ୍ ଫିଲ୍ମମ ବ ଲାଗିବ ମାନେ ମୁଁ ପୁରା ବସିବି ମାନେ
ଖିଲାଡ଼ି ଖିଲାଡ଼ି ୱାନ୍ ଟୁ ଥ୍ରୀ ଫୋର୍ ଫାଇଭ୍ ସିକ୍ସ ସବୁ ସବୁ ମୁଁ ଦେଖିଛି।
ସେ ଗୋଟେ ଫିଲ୍ମିମ ଦେଖିକି ବିରକ୍ତ ଲାଗିଲା ବୋଲି ମୁଁ ଆଣି କି ଆମ ହେପଟେ ୱାଇ ଫାଇ ଲଗେଇ ଦେଇଛି।
ଆପଣ ଗୋଟେ ଆପ୍ ଦ ଆପ୍ ଅପ୍ ଗୋଟେ ଆପଣ ମୋ କତିରୁ ନେଉନାହାଁନ୍ତି ମୁଭିକ୍ସ୍ ବକ୍ସ ଆପ୍ ସେ ସେଥିରେ ଆପଣଙ୍କୁ ବହୁତ ସବୁଯାକ ନୂଆ ଫିଲ୍ମ ଆପଣ ଦେଖିପାରିବେ ସେଥିରେ।
ମୋ ଫୋନ ବା ଷ୍ଟୋରେଜ୍ କମ୍ ତେଣୁ କରି ମୁଁଖିପାରୁନି ଏବେ ମୁଁ ଯୋଉଟା କଥାଉ ସେଇଟା ମୋ ଦିଦି ଫୋନ୍ ରେ ମୁଁ କଥା ହଉଛି ମୋ ଫୋନ
ପଟି ଶୁଣନ୍ତୁ ଥାର୍ଡ଼ ଥାଡ୍ ପାଟି ଆପ୍ ଟି ଆଉ ସବୁ ଫିଲ୍ମମ ନୂଆ ଫିଲ୍ମମ ଯେତେକ ସବୁ ଏଚ୍ଡ଼ି କ୍ୱାଲିଟିରେ ଆପଣ ଶହେ ହ ହଜାର ଅଶି କ୍ୱାଲିଟ୍ରରବି ଦେଖିପାରିବେ ସାତସ କୋଡିଏ ଆପଣଙ୍କଇଚ୍ଛା ଅନୁଯାୟି ଆପଣ କ୍ୱାଲିଟ ଦେଖିପାରିବେ ସେ ଆପ୍ ଯଦି କହିବେ ମୁଁ ଆପଣଙ୍କୁ ହ୍ୱାଟ୍ସପ ରେ ସେୟାର୍ କରିଦେବି।
ମୋ ଫୋନ୍ ରେ ବା ଷ୍ଟୋରେଜ କମ୍ ଫୋର ଜି ମୋର ଏଇଟା ଏବେ ଯୋଉ ଥିରେ କଥା ‌ହଉଛି ସେଇଟା ଫାଇପ ଜି। ସେଇଟା ଆମ ଦିଦିର ତେଣୁ କରି ତା ଫୋନରେ କିଛି ଅସୁବିଧା ହଉନି ସ ସେ ତା ଫୋନ ଧରୁଛି କିନ୍ତୁ ମୁଁ ମୋ ଫୋନ ଟାରେ ସବୁ କିଛି ରଖୁଛି ନା ମୋ ଫୋନରେ ସ ଫୋର୍ ଜି ଫୋନ ମୋର ତେଣୁକରି ମୋର ଯୋଉ ସବୁ ବ କଲେଜ ର ପିଡିଏଫ୍ ପୁରା ସବୁ ରହିଯାଉଛି ପିଡିଏଫ୍ ପୁରାରେ ଫୁଲ ହେଇଯାଉଛି ଷ୍ଟୋରେଜ ପୁରା ମୋର ଆଉ ବେଶୀ କିଛି ନାହିଁ କେବଳ ପା
ଆ ମୁଁ ମୋ କହିବାକଥା ଆପଣ ତାହେଲେ ପଢ଼ାପଢ଼ି କରୁଛନ୍ତି?
ହଁ ମୋର ଚାଲିଛି ପ୍ଲସଥ୍ରି କଣ୍ଟିନ୍ୟୁ ପୁରା ମୁଁ ଲାଷ୍ଟ ଇୟର ରେ ବର୍ତ୍ତମାନ
ହଁ ମାନେ ମୋ କହିବା କଥା ନାକୁ କଣ୍ଟିନ୍ୟୁ ଚାଲିଛି ନା ଆପଣ ପଢାପଢି କରୁଛନ୍ତି?
ଏ ହେ ମୁଁ ଆମ କଲେଜ ର ଥାର୍ଡ ଟପର୍।
ଆଚ୍ଛା ସତ?
ଛାଡି ଦେବି ଆପଣଙ୍କୁ ଦେଖିଏ?
ଆପଣଙ୍କ କଥାବାର୍ତ୍ତାରୁ କହିଁ ଲାଗୁନି।
ଏ ପ୍ରଭୁ। ଆମ ସ୍କୁଲ ର ଥାର୍ଡ ଟପର ଆମ କଲେଜ ର ଥାର୍ଡ ଟପର ଆମ ଡିପାର୍ଟମେଣ୍ଟ ର ଫାଷ୍ଟ ଟପର ସେମିଷ୍ଟାର ରେ ହୁଁ ହୁଁ ହୁଁ
ଆଚ୍ଛା ଆପଣ ଇନଷ୍ଟାଗ୍ରାମ୍ ଚଲଉଛନ୍ତି?
ନା ନା ନା ନା ଇଷ୍ଟାଗ୍ରାମ ଚଲଉନି ଫେସବୁକ୍ ଚଲଉନି?
ଆଚ୍ଛା ଆପଣ ସୋସିଆଲ୍ ମିଡ଼ିଆରୁ ତାରେ ଦୂରେଇକି ରହୁଛନ୍ତି ଆପଣ?
ହଁ ହଁ ନାଇଁ ଆଗରୁ ଚାଲିଥିଲା ମୋର ଗୀତ ସବୁ ମୁଁ ଅପଲୋଡ କରିଥିଲି ମଝିରେ ଟିକେ ଡିଷ୍ଟବାନ୍ସ ପାଇଁ ମୁଁ ପୁଣି ତାକୁ କାଟିଦେଇଛି ସବୁ।
ଆଚ୍ଛା ଆପଣ ରିଲ୍ସ ରିଲ୍ସ ସବୁ କରୁଥିଲେ।
ରିଲ୍ସ ନାଇ ମୁଁ କେବଳ ଭଏସ ଦେଇକି ଛାଡୁଥିଲି ଗୀତ ବୁଲୁଥିଲି ତ ମୁଁ ଗୀତ ବୋଲି ଗୀତ ଶିଖେଇ। ଉ ମୁଁ କେବେ ହଁ ଆସିଥିଲା ଭଲ ନୁହଁ ଏତେ ବି ହେଲେ ଯାଉଥିଲା।
ଆଚ୍ଛା ଆପଣ କଣ୍ଟିନ୍ୟୁ କଲେନି ଆଜିକା ଡେଟ ରେ ମାନେ ନିଜ କଳା ଟାକୁ ଆମେ ଦୁନିଆକୁ ଦେ ଦେଖେଇବାର ଅଛି ଆପଣ ବୁଝିବାକୁ ଚେଷ୍ଟା କରନ୍ତୁ ଆମ ଭିତରେ ଯେଉଁ କଳାଟା ଅଛି ଆମେ ତାକୁ ଯେମିତି ମାନେ ପ୍ରକାଶିତ କରିବା ଦେଶ ଦୁନିଆକୁ ଦେ ଦେଖାଇବା ଆପଣ କଳାଟିକୁ ଆପଣ ଭିତରେ ଆପଣ ଲୁଚେଇକ ରଖିଲେ କଣ ହେବ ଆପଣ ବୁଝିପାରୁଛନ୍ତି ନା ମ
ଆରେ ବା କଳା ଟାକୁ ମୁଁ ଲୁଚେଇକି ରଖିନି ହେଲେ ମତେ କାଇଁ ସୋସିଆଲ ମିଡିଆରେ ମୋତେ ଖସ୍ ଲାଗିଲାନି ମୁଁ ସବୁ ବେଳେ ସେଥିରେ ଟିକେ ଇନକ୍ଲୁଡ ହେଇକି ରହିଲି ମତେ କାଇଁ ଖାସ୍ ଲାଗିଲାନି ସେଟା। ନା ତେଣୁକରି ମୁଁ କାଟିଦେଲି ଆଉ।
ନା ମୁଁ କହିବା କଥା ଆପଣ ବୁଝନ୍ତୁ। ଆପଣଙ୍କ ଭିତରେ ଯୋଉ କଳାଟା ଅଛି ବୁଝିଲେ ଆମେ ସେଟାକୁ ଦେଖେଇବାର ଅଛି ସେ କଳାଟିକୁ ଆମ ଭିତରେ ଆମେ ର ରଖିକି ଲାଭ କଣ ଆମର ବୁଝିପାରୁଛ ନା ଆପଣ ଏମିତି କେତେ ଲୋ ପ୍ର ପ୍ରତ୍ୟେକ ପ୍ର ଏମିତି କେତେ ନାରୀମାନୋନ ନିଜ ଭିତର କଳାଟିକୁ ପ୍ରକାଶିତ ନକରି ଘରେ ବସି ରହୁଛନ୍ତି ବୁଝିପାରୁଛନ୍ତି ନା ଆପଣ?
ନାଇଁ ନାଇଁ ମୁଁ ସେମତି ନାଇଁ ମୁଁ ବୋଲେ ତ ମୁଁ କଲେଜ ବହୁତ ମୁଁ ଆମ କଲେଜ ଚମ୍ପିୟନ।
ଆଚ୍ଛା ଚମ୍ପିଆନ୍ ଚମ୍ପିୟ ଚମ୍ପିୟନ୍ ନୁହଁ ଚମ୍ପିଆନ୍।
ଓହୋ ଚମ୍ପିୟନ କି ଓ।
ହଁ।
ଆଚ୍ଛା ଆଚ୍ଛା ସ୍ପୋକନ।
ଆଜ୍ଞା ଆଜ୍ଞା ମ୍ - ସମୟ ମ୍ -ବିଳମ୍ବ ହେଇଗଲାଣି ଆଜ୍ଞା।
ଓହୋ ରଖିଦେବା ରଖିଦବା ଆଜ୍ଞା ରଖିଦବା ଆଜ୍ଞା।